ହାଲୋ।
ହଁ ଭାଇ ଶୁଭା ଯାଉଛି ହଉ ଇଭିନିଂ ଭାଇ।
ଗୁଡ଼ ଇଭିନିଂ ଭାଇ।
କଣ କରୁଛ ହଁ ମୁଁ ପୁରା ଭଲ ଅଛି ତମେ?
ମୁଁ ବି ଭଲ ଅଛି ଭାଇ ଇଆଡ଼େ ବୁଲିବା ପାଇଁ ଟିକେ ଆସିଥିଲି।
ଆଚ୍ଛା ଆଚ୍ଛା ବର୍ଷା ହଉଚ କି ଆଜି ତ ବର୍ଷା ହେଇଥିଲା ଆମ ପଟେ।
ଆମ ପଟେ ବି ପ୍ରବଳ ଏବେ ଛାଡିଚଛି।
ହଁ ପରା ଭଲ ବର୍ଷା ହେଲେ ଟିକେ। ଭଲ ଯୋଉ ପ୍ରକାର ଗରମ ହଉ ନାଇଁ କି ଟିକେ ଶାନ୍ତି ମିଳିବ ଟିକେ ଥଣ୍ଡା ଲାଗିବ ରାତିରେ ଶୋଇବା ପାଇଁ ଭଲ ଲାଗିବ। ହୁଁ ଆଉ କଣ ଖାଇଛ ଭାଇ ଆଜି?
ଆଜି ଭାଇ ଆଜି ଭାଇ ସାଙ୍ଗ ସହିତ ଟିକେ ରେଷ୍ଟୁରାଣ୍ଟ ଯାଇଥିଲୁ।
ଓ ଆଚ୍ଛା ଆଚ୍ଛା ଆଛା ଆଛା ହେଲା ଆଉ।
ସେ ବହୁତ ଦିନ ପରେ ବୋ ହଁ ବହୁତ୍ ଦିନ ପରେ ସେ ଭୁବନେଶ୍ୱରରୁୁ ଆସିଥିଲା ସେଳେ ତା ଟିକେ ରେଷ୍ଟୁରାଣ୍ଟ ଯାଇଥିଲୁ ଖଇବା ପାଇଁ ସେ ମତେ ଆ ଦେଖାକରା ପାଇଁ ଡାକିଥିଲା ସେଇଟା ଦେଖାକରା ପାଇଁ ଯାଇକରି ସେଇଟା ହୋଟେଲ୍ ରେ ଖାଇ ଯାଇଥିଲୁ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚଛା ଆଚଛା ଏମିତି ତାହେଲେ ନେଇଁକି କଣ ଖାଇଲ ଆଜି? ହୋଟେଲ୍ ରେ।।
ହ ମତେ ଭାଇ ଟିକେ ବିରୟାନୀ ଭଲ ଲାଗିଲା ବିରୟାନୀ
ହୁଁ ହୁଁ ହୁଁ ହଁ ସାଙ୍ଗ ଗୋଟେ ବହୁତ୍ ଦିନ ପରେ ଆଇଛି ମାନେ ମଜାମସ୍ତି ଟିକେ କରବାର ଆଉ। ହୁଁ।
ହଁ ଆଉ ତମେ କଣ ଖାଇଛ?
ମୁଁ ବି ଭାଇ ଆଜି ତ ଟିକେ ଆମର ଘର ଛାତ ପଡୁଥିଲା ତ ଆ କାମ ଜାଣିଥିଲା ଯେ ଭୋଜି ହଉଥିଲା ଘରେ କା ଘରେ ଖାଇକି ଆଉ।
ଓହୋ ତାହେଲେ ହାଲିଆଇଯାଇ ଥ କଣ
ହଁ ନାଇଁ ହାଲିଆ ମାନେ କଣ ଘର କାମ ତ ଘର କାମ କରବାରେ କଣ ହାଲିଆ।
ନାଇଁ ଛାତ ଛାତ କାମ କରିଛି ତ ଆମର ଏ ପ ଟାଇମ୍ ରେ ଏତେ ଟାଇମ୍ ସରା ଆମର ଗ ହାତ ଗୋଡ଼ ମଧିର ଗୋଟ ପୁରା ଶ ସୁଚି ମୁ ଉଠି ପାରୁନାହିଁ।
ହଁ ଟିକେ ଭାଇ ନାଇଁ ଆମର ଛୋଟ ଛାତଟା ପଡ଼ିଥିଲା ତ ଗୋଟେ ରୁମ୍ ର ଗୋଟେ। ସେଟା ଏତେ ନାଇଁ ବଡ ସାଦ ପଡ଼ିଲେ ଟିକେ ଭାଇ ଟିକେ କିନ୍ତୁ ଗୋଡ ହାତ ବିନ୍ଧିବ ପେନ୍ ହବ ଆଉ ମାନେ। ଅଧିକ ଟାଇମ୍ ରେ ଯଦି ଟ ଦଇ ତିନି ଘଣ୍ଟା କଣ୍ଟିନ୍ୟୁ କାହିଁକିନା ଛାତ କମଟା ଆ ରହିହବ ନି ନା ନନ୍ ତ ସେଟା ଚାଲବ କାମଟା। ସେଇଟା ପାଇଁ ଟିକେ ହାଲିଆ ଲାଗେ ଯଦି ଅଧିକ ଟାଇମ୍ କରବ ଆଉ। ଆଉ କୁଆଡ଼େ ବୁଲାବୁଲି ଯାଇଥିଲେ ନା ନାଇଁ ଭାଇ ଆଜି
ନାଇଁ ଭାଇ ପଢ଼ା ପୁଢ଼ି କାଲି ଚାଲୁଥିଲା ଏଇ ଏଇତେ ଆସ ବିଷୟରେ ପଢ଼ୁଥିଲୁ।
ଆଚ୍ଛ ଛା
ଭାଇ କଳିଙ୍ଗ ଯୁଦ୍ଧ ବିଷୟରେ ଏତେ ଜଣିଥିବେ।
ହଁ ଜାଣିଛି ଜାଣିଛି ଜାଣିଛି।
ତାର କାରଣ କହିପାରିବେ ମୁଖ୍ୟ କାରଣ ସେ ଅଲଗା ତ ବହୁତ୍ କାରଣ ଅଛି ତାର ମୁଖ୍ୟ କାରଣ।
ମାନେ କଳିଙ୍ଗ ଯୁଦ୍ଧର ତ ମୁଖ୍ୟ କାରଣ ମାନେ ଯୋଉ ଉ ରାଜକୁମାର କାରୁ ବାକି ଥିଲେ ତାଙ୍କୁ ପାଇବାକୁ। ଅଶୋକଙ୍କର କଳିଙ୍ଗ ଯୁଦ୍ଧ ମୁଁ ଜାଣିଛି ସେଇଟା। ମାନେ ମୁଖ୍ୟ କାରଣ ଦେଖିବାକୁ ଗଲେ ସେଟା ଦେଖ କେମତି ଆହୁରି ହଁ। ସେଇଟା ତ ପୁଣି ଆହୁରି କଣ ବାଣିଜ୍ୟକୁ ନେଇକି ମଧ୍ୟ। ହଁ ଇତିହାସ ତ ଗୋବା ଅଛି ଗୋଟେ ଯଝିବା ପାଇଁ ବହୁତ୍ କିନ୍ତୁ ଏତିକି ଯେ ଗୋ ଗୋଟେ ଝିଅ ପାଇଁ ତାପରେ ଅଶୋକ ଟା କଣ କି ଚଣ୍ଡାଶୋକ ରୁ ଧର୍ମାଶୋକ ହେଇଗଲା ବଦଳିଗଲା।
ହଁ ହଁ। ଚେଞ୍ଜ କରିପାରୁଛନ୍ତି ବାକି ଆଗ୍ରହା ନିଜ କଣ୍ଟ୍ରୋଲରେ କରିପାରୁଛନ୍ତି।
ନିଜ କଣ୍ଟ୍ରୋଲରେ କରିପାରୁଛନ୍ତି ହଁ ହଁ ହଁ ହଁ। ତାପରେ ଆଉ ଗୋଟେ ବାଣିଜ୍ୟ ପାଇଁ ବି ଭାଇ ତାଙ୍କର ମାନେ ବହୁତ ଅସୁବିଧା ହଉଥିଲା ତାଙ୍କର ଅଛି ଟି ରିଉଡ ଯୋଉଟା ଥିଲା ସେଟା ସବୁ ମାନେ ଲୁଟେରା ହଁ।
ଥିଲେ ପରା।
ଲୁଟେରା ଗୁଡାକ ବି ଆସିକି ନେଉଥିଲେ ସେଟା ପାଇଁ ମାନେ ସେଟା ପାଇଁ ବି କଳିଙ୍ଗ ଆକ୍ରମଣ କରିବାର ସେଟା ବି ଗୋଟେ କାରଣ। ଏମିତି ଅଛି ଭାଇ ଦି ତିନିଟା କାରଣ କିନ୍ତୁ ମୁଖ୍ୟ କାରଣ ମୁଁ ଜାଣିଛି ସେଇଟା ଗୋଟେ ଜାଣିଥିଲି ଆଉ। ଆଉ ସେଠିକି ଯାଇଛନ୍ତି ନା ନାଇଁ ଭାଇ?
ହୁଁ। ସେଟା ତ ଦୟାନଦୀ କୂଳ ରେ ସେଟା ଆମେ ଯାଇଛୁ ଭୁବନେଶ୍ୱରୁ ଯାଇଛୁ ସେଠିକି। ଦୟାନଦୀ କୂଳରେ ହେଇଥିଲା ନା କଳିଙ୍ଗ ଯୁଦ୍ଧ ଟା। ଭୁବନେଶ୍ୱରରେ ନାହିଁ କି ଦୟାନଦୀ?
ହଁ।
ଆଚ୍ଛା ଆଚ୍ଛା।
ଉପାୟ
ହୁଁ ନାଇଁ ଯିବ ସେତେବେଳେ ଭାଇ କହିଲେ ଅଶୋକଙ୍କର ଦେଖବ ମାନେ ଧଉଳିଗିରି ଅଛି, ଖଣ୍ଡଗିରି ଅଛି। ତାପରେ-ଏ-ଏ ଉଦୟଗିରି ତାପରେ ଯୋଉ-ଉ-ଉ ଦୟାନ-ଅ ନଦୀ କୂଳରେ ହେଇଥିଲା ମାନେ ସେ ଜାଗା ଗୋଟେ ଦେଖିଲେ ଭାଇ ମାନେ ଇତିହାସ ମନେ ପଡିଯାଏ ସେତେବେଳେ। ଯେ ଇତିହାସରେ ଏମିତି ବି ହେଇଥିଲା ସେ ବିଷୟରେ ଜ
ଭାଈ ହାଲୋ।